କୁହ ଆଉ କଣ କରୁଥୁଲ?
ଏଇ ମାମାକୁ ବସିକି କହୁଥିଲି ଆଉ ବୋଉକୁ କହୁଥିଲି କି ମୁଁ କହୁଥିଲିକି ଏୟା କିସତରେ ମିଳୁଥିବ ତୁଯାହା କହିବୁ ସେଇଆ ଦେବି ଖାଇବାକୁ। ସିଏ କହୁଛି ହଉ ଆଉ।
ଆଛା ମୁଁତ ଯେତେବେଳେ ଉ
ଆକ୍ଚୁଆଲି ହଁ କୁହଁ କୁହନ୍ତୁ?
ତମେ କୁହ?
ମୁଁ କହିଲି ମୁଁଆକ୍ଚୁଆଲି ମୋର ସବୁବେଳେ ମୋଇଚ୍ଛା ଥିଲା ଗୋଟେ ଲାଇଫର୍ ସବୁଠୁ ବଡ଼ ଇଚ୍ଛା ଯେ ଫାଷ୍ଟ୍ ଇନକମ୍ କରିବି ଫାଷ୍ଟ ମୁଁ ମମିକୁ ମୁଁ ଦେବି ମୋ ବୋଉକୁ। ସେ ନହବାରେ ଯାହା। ସେ ମୋ ଲାଇଫ୍ ସେହିଁ ମୁଁ ଏବେବି ଅଛି, ମୁଁ ଯେବେ ଚାକିରିବି କଲେ ମୋର ଫ୍ୟୁଚର୍ ଜବ୍ ଅପେକ୍ଷା ସବୁବେଳେ ମମି ମୁଁ ସବୁବେଳେ ଆଗ ଦେବି ସବୁବେଳେ ମୁ ମୁ ମୋ ମାଙ୍କୁ ବହୁତ୍ ଭଲ ପାଏ ମୁଁ ବୋଉକୁ ସେମୋ ଜୀବନ ପରା। କହୁଛି ଯାଇକିକି ମତେ ସତ ଯିବୁ ଯାହା କହିଲେ ସେଇଆ ଦେବି ସେକହିଲେ ହଉରେ ବାବା ସୋ
ମତେ ଯେତେବେଳେ ପ୍ରଥମେ ମିଳିଲା ମୁଁ ପ୍ରଥମେ ଶହେ ଟଙ୍କାଟା ମାମାଙ୍କ ଆକାଉଣ୍ଟ କୁ ପଠେଇଲି ଆଉ ଶହେ ଟଙ୍କାଟା ମୋ ଭାଇଙ୍କ ଆକାଉଣ୍ଟକୁ ପଠେଇଲି।
ଆଚ୍ଛା। ମୋରତ ମାମାଙ୍କ ଆକାଉଣ୍ଟ ନାହିଁ ବାପାଙ୍କ ଆକାଉଣ୍ଟ ଅଛି ବାପାଙ୍କୁ ଦେଲେ ବାପା ଖା ଖାଇ ଖାଇଦେବେ ତେ ମେ ମୋ ମାମାଙ୍କୁ ଦିଏ ମାନେ ସିଏ ଯାହା କହୀବେ ମୁଁ ସେଇୟା ଦେଇଦେବି। କାରଣ ମାମାଙ୍କ ଆକାଉଣ୍ଟ ନାହିଁନା।
ଆଚ୍ଛା ଆଚ୍ଛା।
ୟେସ୍।
ମୁଁ ମୋ ବାବାଙ୍କୁ ଦେଲିିନି ମାମା ଭାଇଙ୍କୁ ଦେଇଦେଲି।
ବାପାଙ୍କୁ କଣ ଦବ ବାପା ବାପା ହଁ କୁଖୁନ୍ତୁ ଆଜ୍ଞା ସରି।
ହଁ ମୁଁ କହୁଥିଲି ବାବାଙ୍କୁତ ଦେଲିିନି ଆଉ ମାମା ଭାଇଙ୍କୁ ଦେଇଦେଲି। ଆଉ ତାପରେ ଭାଇକୁ ଯେତେବେଳେ ପ ପଠେଇଲି ଭାଇ ମତେ ପଚାରିଲା କୋଉ ଖୁସିରେ ତୁ ମତେ ଦେଲୁ ମୁଁ କହିଲି ମୁଁ ଏମିତି ନିଜେ
ଇନକମ୍ ଆରେ ଆରେୟାର ମୁଁସେଇ ଖୁସି ଯଉ ଖୁସିଟା ସେଇ ଟାଇମର ପୁରା ମସ୍ତ ଲାଗେ।
ନାଇଁ ମୋର ଏଇଟା ମାନେ ଏଇଟା ମୁଁ ଘର ଲୋକଙ୍କୁ ମୁଁ ନିଜ ଖର୍ଚ୍ଚରେ ଦବାର ଏଇଟା ସେକେଣ୍ଡ ଟାଇମ୍।
ଫାଷ୍ଟ ଟାଇମ୍ କେବେ ଦେଇଥିଲେକି?
ମୁଁ ଟିଉସନ୍ କରୁଥିଲି ଛୁଆ ମାନଙ୍କୁ।
କେବେ ଟେସ୍
ହଁ ନାଇଁ ଟେନ୍ଥ ନୁହଁ ଏଇ ପ୍ଲସ୍ ଟୁ ସରିଲା ପରେ।
ଆଚ୍ଛା କେତେ କଣ ଦଉଥିଲେ ସେଛୁଆ ମାନେ ମନ୍ଥଲି?
ହଁ ମୁଁ ପାଇଚି ଟୋଟାଲ ମାନେ ଗୋଟେ ଛୁଆଟା ଦଉଥିଲା ତିନିଶହ ଟଙ୍କା ଛୋଟ ପିଲାଟା ଘରକୁ ଆସିଥିଲୁ ମୋର ଆଉ ବଡ଼ ପିଲା ଦିଟା ପାଞ୍ଚଶହ ପାଞ୍ଚଶହ ହଜାରେ ତେରଶହ ଟଙ୍କା ମାସକୁ। ହେଇଚି ପଇସା ସେଇଟା ଘଡ଼ିରେ ପକେଇଚି ତିନି ଚାରି ମାସ ପଢିଚି ଟୋଟାଲ।
ଆଚ୍ଛା ମୁ ଆକ୍ଚୁଲି ଏବେବି ଅଛି ଆପ୍ଟା ହେଲା ଗୋଟେ ଆପ୍ ଅଛି। ଆମ ଗୁଗୁଲ ଯେମି ସେମିତି ଆପ୍ ଅଛି ହେଲା। ସେ ଆପରେ କାମ ମନଇଚ୍ଛା ଗୁଗୁଲରେ ସର୍ଚ ମାରିବ ହେଲା। ମାନେ କିଛି ବାକି ସବୁ ମାନେ ଯାହାର ଭେଲୁ ଅଛି ହେଲା।
ହୁଁ।
ତମ ସହଜ ମା ମା ମାରିବ ତ ତମ କାମ ଏ ଆଇ ହେଲା। ତମରେ ଆକାଉଣ୍ଟ ଖୋଲିବ ତ ଗୋଟେ ହେଲା ମାଇକ୍ରୋସଫ୍ଟ। ମାନ ଗୋଟେ ହେଲା ମାଇକ୍ରୋଫ୍ ମାନେ ମାଇକ୍ରୋ ଗୋଟେ ହେ ଆଉ ଖାଲି ମାଇକ୍ରୋସୋଫ୍ ହେଲା। ତ କାମ କଣ କି ତମେ ଆକଚୁଆଲି ଆକାଉଣ୍ଟ ଖୋିଲା ପରେ ହେଲା ତମେ କିଛି ଟା ସର୍ଚ୍ଚ ତମକୁ କହିଲେ ଲେବେଲ ୱାନଟା ଦିନକୁ ଦେବ ଷାଠିଏ ପଏଣ୍ଟ ଲେବେଲ ୱାନ ଟୋଟାଲ ସେଭେନ ହେଲା। ତମେ ଲବଲ ୱାନରେ ତମକୁ ଷାଠିଏ ପଏଣ୍ଟ ମାନେ ତମକୁ ମାନେ ତମକୁ ପର ତମକୁ ତମ ପର ପଏଣ୍ଟ ପିଛା ମିଳିବ ମାନେ ତମକୁ ପର ସଟ୍ ପିଛା ମିଳିବ ତିନି ପଏଣ୍ଟ ହେଲା।
ଆଚ୍ଛା।
ତ ସେଇ ତମକୁ ଥାର୍ଟୀ ପଏଣ୍ଟ କଂପ୍ଲିଟ୍ କରିଦେଲ ହେଲା ତ ସପ୍ତାହ ପରେ ଲେବୁଲ ଲେବୁଲ୍ ଟୁ ହେଇଯିବ, ତ ଲେବୁଳ ଟୁରେ କଣ ଦିନକୁ ମୂଳ ୱାନ ଫିଫ୍ଟି ପଏଣ୍ଟ। ୱାନ ଫିଫ୍ଟି ପଏଣ୍ଟରୁ ତମେ ମୋବାଇଲ୍ ବାକି ନାଇଣ୍ଟି ଟା ହେଲା କମ୍ପ୍ୟୁ ହେଲା, ଦେନ୍ ତମେ ଚାହିଁଲେ ବି ଗୁଗଲ ଯାଇକି ସେ ଯୋଉ ମାଇକ୍ରୋସପ୍ଟ ଆପ ରେ ହେଲା ତା ପରେ ଡେସ୍କଟପ୍ ମୋଡ ଅନ କରିକି ଡେସ୍କଟପ୍ ସାଇଡ ସର୍ଚ୍ଚ କରିପାରିବ। ତ ସେମିତି ମୁଁ କରୁଥିଲି ହେଲା ତ ସେ ମୋ ଫାଷ୍ଟ ଇନକମ୍ ଥିଲା ମୁଁ କରିଥିଲି ସର୍ଚିଙ୍ଗ ମତେ ପାଞ୍ଚଶହ ଟଙ୍କା ପଇସା ମାନେ କ୍ୟାସ୍ ଆକାରରେ ନୁହଁ ତମକୁ ଗୋଟେ ମିଳିବ ଗିଫ୍ଟ କାର୍ଡ। ଆଇ ଆମାଜନ ତ ଫ୍ଲିପ କାର୍ଡ। ତ ମୁଁ ତାକୁ ଫ୍ଲିପ୍ କାର୍ଡରୁ ଗିଫ୍ଟ କାର୍ଡରେ କନଭର୍ଟ କରିଥିଲେ। ଫାଷ୍ଟ ଗୋଟେ ସାଣ୍ଡେଲ କିଣିଥିଲି ମାନେ ଫୋର୍ ନାଇଣ୍ଟିଁ ନାଇନ୍। ବିକଶିତ ପଇସା ତ ମାନେ ବିକଶିତ ପଇସାରେ ହବନି। ତାପରେ ଛୁଆ ଟେନ୍ସ ଟେନ୍ସ ଟେନ୍ସ ପ୍ଲସ ଟୁ ବେଳେ, ତ ଫାଷ୍ଟ ହଁ ଏବେ ବି ହଉଛି ବଟ ପ୍ରୋବ୍ଲେମ୍ ଏଇୟା କି ସେଇଟା ବହୁତ ଇଏ ବହୁତ ଝିନଝଟ କରିଦେଇଛି।
ମାନେ ଝିଂଝଟ କରିଦେଇଛି କି ତମକୁ ପଇସା ଦବ ମାନେ ତମକୁ ତମକୁ ଗିଫ୍ଟ କାର୍ଡ ଏମିତି ମିଳିଲେ ନହେଲେ ମାନେ ମିଳିଛି ତ ବେଳେ ବେଳେ ସର୍ଭର ଟାଉନ ବି ରହୁଛି। ଏବେ ଆଗରୁ ଆଗରୁ କରିଥିଲେ ତମକୁ ମାନେ ଟୋଟାଲି ଗୋଟେ ମାସ ପନ୍ଦର ମିଳିବ ହେଲା ମାନେ ସବୁ ଆଠ ହଜାର ପଏଣ୍ଟରେ ମି ଆଠ ହଜାର ଶହେ ପଚାଶ ପଏଣ୍ଟ ଆଠ ହଜାର ଶହେ ପଚାଶ ପଏଣ୍ଟ ତମକୁ ମାନେ ମାସକୁ ପାଞ୍ଚ ଟଙ୍କା ଗିଫ୍ଟ ମିଳିଥାନ୍ତା ହେଲା, କିନ୍ତୁ ଏବେ କରିଦେଇଛି ତମକୁ ଟୋଟାଲ ଏକ ଏକୋଇଶ ହଜାର ତମକୁ ମିଳିବା ମାନେ ଛଅ ମାସ।
ଏତେ କିଏ କରିବା ନା।
ସେ ତ କହୁଛି ଆଗୁରୁ ଥାଆନ୍ତା ମୁଁ ସମସ୍ତଙ୍କୁ କହିଥାନ୍ତି ତ ଇଟା ମୁଁ କ କହିପାରିନି ଆଗରୁ ମୁଁ କରିଥିଲି ନିଜେ ଥରେ ମୁଁ କରିଚି। ଆଉ ବାକି ସେଥିରେ କରିଥିଲେ ଦୁଇଶହ ପଚିଶ ପଏଣ୍ଟ ଦୁଇଶହ ପଚାଶ ଟଙ୍କା ଏମିତି ପାଇଥିଲି ଏବେ ତ ଆଉ କିଛି ନାହିଁ ସେ ସବୁ ତ ଆଉ କଣ କରିବା। ଆଗରୁ ସେ ସବୁ ଥିଲା ତ ଆଗରୁ କରିଥିଲି ମୁଁ ଯଦି ଏବେ କଟି ଯାଇଛି ତ ମୋ ଗୋଟେ ଭାଇଟା କରୁଛି ତ ସେ ଭାଇଟା ର ସେ ପ୍ରେସର ସରକାର ଏବେ ଆଉ ପାଠ ପଢ଼ାକୁ ଯାଉଛ ଆଉ ଟାଇମ୍ କାହିଁ କହିଲ। ସେଥିପାଇଁ ଯେ ଯାହାର ହଁ ଯେ ଯାହାର କିଛି କାମ ନାହିଁ ଘରେ ବସି ତା ଟାଇପିଙ୍ଗ କରିବ ଏବେ ତ ଆମର ଭାଇ ମୁଁ ତ ପୁଣି ଏବେ ଗୋଟେ ଟ୍ରାଇପିଙ୍ଗ କରିବାକୁ। ବହୁତ ଝିଂଝଟ ଲାଗୁଛି ଆ ମାନେ ସେ ପୁଣି ଗୋଟେ ସେତେବେଳେ ହଉନଥିବ।
ଆରେ ଯୋଉ ସ୍ନେହା ଯୋଉ କରିନଥିଲା।
କୋଉଟା।
ଗୋଟେ ସ୍ନେହା ଆଉ ଗୋଟେ ମଝିରେ କଣ କରିଦେଇଛି। ଏଇ ଆମେ ସବୁ ପାର୍ଟ ଟାଇମ୍ ଜବ ଖୋଜୁଥିଲୁ ହେଲା।
ହୁଁ ହୁଁ।
ତ ସ୍ନେହା କଣ କରିଛି ଗୋଟେ ଯାଇକି ଗୋଟେ ଜାଗାରେ ଚଉତିରିଶ ଶହ ଟଙ୍କା ଦେଇକି ପଳେଇ ଆସିଥିଲା।
ତ କଣ ହେଲା ସେଇଟା।
ସେଇଟା ହେଲାନି ଆଉ।
ପଇସା ପଇସା ପଇସା କଣ ହେଲା ଓରେ ଭାଇ ୟାର୍ ସେଟ୍।
ସେ ପୁଣି ତା ମାମାଙ୍କ ସହିତ ଯାଇଥିଲା।
ଆରେ ୟାର୍ ମାନେ ଜବ୍ କଣ ଥିଲା?
ଏଇଆ ବା ମାନେ ଏୟା ନଥିଲା ମାନେ ସେୟା ଥିଲକି? ସିଏ ଅ ଅ ମାନେ ଭୟେସ୍ ଗୁଡାକ ପଠେଇବେ। ତାକୁ ଶୁଣିକି ତତେ ଲେଖିବା ର ଅଛି।
ଆରେ ରେ
ହଁ ହଁ ସେଇଟା ୟାର ଟୁ ଟା।
ଆଛା।
ୟା ପରେ ମାନେ ଏତିକି ସାରିଲା ପରେ ତୁ ତେ ଆସିବ ସେ କାମ ମତେ ଆମକୁ ଏ ପର୍ଯ୍ୟନ୍ତ ଆସିନି ତନକୁ ମତେ ଏନା ଆମେ ସରିନୁ।
ସେଇଟା ଯଦି କଷ୍ଟ ମେଁବି।
ହଁ ସେଇଟା ଯଦି ପେ ମାନେ ଅଧିକ ପେସେନ୍ସ୍ ଦର୍କାରେ ଧର୍ଯ୍ୟ ଦର୍କାର।
ମାନେ କାମ କଣ ସେ ଖାଲି ମାନେ ବୟସ ଟେ ଆସେ ସେ ଜ କଣ?
ଏମିତି ଦଶ ମିନିଟ। ଯୋଉ ଆମେ ଗପୁଛେ ଆଉ କାହାର ତୋତେ ମିଳିପାରେ ନିଜର ମିଳିପାରେ ତତେ ମିଳିବ ସେଗୁଡାକ ତତେ ଟା ମାନେ ଲେ ଲେଖିବାର ଅଛି।
ଲିଖ୍ ବାର ଅଛି କେବଳ ନା ଓହୋ। ଟାଇପିଙ୍ଗି କରିବାର ଅଛି ତ ସେଥିରେ ବି ମିଳିବ ନା ଆଛା।
ସେଥିରେ ଅଧିକ ମିଳିବ।
ଅ ଅଧିକ ମିଳିବ ଆ ଆଚ୍ଛା ବଢିଆ ଆଉ।
ସେଥିପାଇଁ ସେଇ ପଇସାରେ ତ ସ୍ନେହା ସେଦିନ କିଣା କିିଣି କରୁଥିଲା ମାର୍କେଟ୍ ରେ।
ମୁଁ ହଁ ମତେ ତ ଦେଲେ ମତେ ମାଗି ଦେଲି ଚିକେନ୍ ବିରିୟାନୀ ହିଁ ହିଁ।
ହଁ ବା ସିଏ ଟୋଟାଲ୍ କମେଇଛି ଚାରି ହଜାର୍ ଉପରେ ହେଇଗଲାଣି ତାର।
ହଁତେ ଆଜି କହୁଥିଲେ ସେ ଟୋଟାଲି କେତେ କଣ୍ ପାଇଛନ୍ତି ତ ଅନୁଙ୍କୁ ପଚାରି ଅନୁ କହିଲେ ହଜାର ତିନିସ ଟଙ୍କା ନା କଣ।
ସମସ୍ତଙ୍କର ଅଧିକରେ ମୋର ହିଁ କମ।
ହଁ ସମର ଏବେ ତମର ଏବେ କେତେ ଅଛି ଟୋଟାଲ ରେଡ୍ରମ୍ କେତେ ରେଟ୍ ରେ ମିଳିଛି?
ଆଠ଼ସ କେତେ?
ଓହୋ ଆଚ୍ଛା। ଆଉ କଂ କୁହନ୍ତୁ?
ଆଉ କଣ?
ଆପଣ କ ଡେ କ କହୁଥିଲେ ଆପଣ କ ଗୋଟେ କ୍ଲାସ କରିବେ ବୋଲି କ ଗୋଟ କ୍ଲାସ କୁରୁଥିଲେ ମଝିରେ ରଜ ପୂର୍ବରୁ? ପଫୁଲ ପଚାରିଲା ଆପଣ କହିଥିଲେ କି ମୁଁ ରଜ ପରେ କହିବି କହୁନାହାନ୍ତି ଆପଣ କୋଉ କ୍ଲାସ କରୁଥିଲେ?
ଆ ରଜ ପରେ ବି କହିପାରିବିନି ଏବେ ବି କାହିଁନା ସେ କାମ ଟା ଏବେେ ଯାଏ ହେଇନି। ସେ କାମଟା ହେଲା।
ଆପଣ କହିଲେ ମୁଁ କାହାକୁ ବି କହି ବା ମାନେ କହିବିନି ଆପଣ
ଆରେ ହଉ କହୁଛି ମୁଁ। ମୁଁ ଗୋଟେ ଉ ଏମିତି ଆମେ ଅକ୍ଚୁଲି ମଝିରେ ମୁଁ ହିଁ ଏମାନଙ୍କୁ କହିବା ଷ୍ଟାର୍ଟ କରିଥିଲି। ୟାମେ ଯୋଉ ଆମେ ପ୍ଲାନ୍ କରୁନଥିଲେ କି ଯିବା କୋଲ୍କାତା ବୁଲିବାକୁ ୟାଡେ ବୁଲିବାକୁ ସ୍ୟାଡେ ବୁଲିବାକୁ।
ହଁ ହଁ ହଁ ହଁ।
ହଁ ମୁଁ କହିଲି ସେତେବେଲେ କି ଖର୍ଚ୍ଚ ତ ବହୁତ ହବ ଆମେ ଖର୍ଚ୍ଚା ବାର୍ଚ୍ଚ କେତେ ସମୟ ଘର ଲୋକଙ୍କଠୁ ଆଣୁଥିବା।
ହଁ ହଁ।
ତ ମୁଁ କହିଲି କି ଆମେ ଚାଲ ଖୋଜ ସବୁ ଚାକିରି ଖୋଜ। ଆଉ ତ ଦେଖିଆ ଆଉ ଆମେ ପକେଇଲୁ ବର କିଣ୍ଡିଆ ଗୋଟେ ଆପ୍ ଅଛି।
ହୁଁ ହୁଁ।
ସେଥିରେ ପକେଇଲୁ କେତେ ସାରା ସବୁ ଇଣ୍ଟରଭି୍ୟୁ ଦେଲୁ ଆ ତ ଆ ମୋର ଗୋଟେ ମୁଁ ଯାଇଥିଲି ବାଜାଜ୍‌ ଇନସ୍ଵରାନସ୍ ରେ ଇଣ୍ଟ୍ରୋଭ ଦେବାକୁ।
ଓ ହ ଏଣ୍ଟରଭ କ୍ଲିୟର କଲ।
ହଁ ସେ ଠ କ୍ଲିୟର ହେଲା ତାପରେ ପାଖି ତାର ଗୋଟେ ଆଉ ଗୋଟେ ରିଟର୍ନ ଏକ୍ଜାମ ଅଛି।
କେବେ ଆଯାଏଗା।
ସେଇଟା ଛବିଶ ରେ ଆଜି ହିଁ ମୋର ଆସିଲା ତାରିଖ। ଛବିଶି ତାରିଖରେ।
ତ ତମେ ଚ ତମେ ଯିବ କେମିତି ଏକଲା?
ହଁ ମୁଁ ସେଇ ଯୋଉ ସେଦିନ ମୁଁ ମାନେ ମୁଁ ୟା ପୂର୍ବରୁ ଯାଇଥିଲି ଭାଇ ସହିତ ହଁ ଭାଇ ସହିତ ଯାଇଥିଲି ସେଠିକି ଯୋଉ ଦବାକୁ ଇଣ୍ଟରଭ୍ୟୁ। ଆଉ ପରୀକ୍ଷା ଟା ଯୋଉ ଅଛି ସେଇଟା ଅଛି କଣ। ଆ ଛବିଶ ତାରିଖରେ ପାଞ୍ଚଟ ରୁ ଛଅଟା ଅଛି। ଯିବି ହଁ।
ଯିବ କେମିତି ତମକୁ ନେଇକି ନା କଣ?
ତନୁକୁ ନେଇକି ନୁହଁ ଆଉ ମତେ ମୁଁ କେଜାଣି ସେି ଯିବ କି ନାହିଁ ମତେ ଏକା ହିଁ ବସ ରେ ଯିବାକୁ ପଡିବ କି କଣ ମୁଁ ଦେଖିବି ଆଉ। ତନୁ ଏକା ବୋଉଁରି ହେଇକି ମାନେ ସେଠି ବସିଲେ।
ଟାଇମ କେତଟା କଉଠି ଏକ୍ଜାାମ ଟା।
ସେଇ ଯେ ଲକ୍ଷ୍ମୀ ସାାଗର।
ଲକ୍ଷ୍ମୀସାଗର ମାନେ କଉଠି?
ଅ ସନସାଇନ୍ ହସ୍ପିଟାଲ ଜଣିଛୁ?
ଓହୋ।
ହଁ ତା ସାମ୍ନାରେ।
ଓହୋ। ମାନେ ତମର ଛବିଶ ତାରିଖରେ ଅଛି ସନ୍ଧ୍ୟା ପାଞ୍ଚଟା ରୁ ଛଅଟା।
ହଁ ବା।
ଆଚ୍ଛା ହଉ ଦେଖ ନହଲେ ମୁଁ ନ ନହେଲେ ମୁଁ ବି ଯିବି ହାରି ନହେଲେ ଆଉ।
ତୁ ତୁ ଆସିବୁ ହାରି?
ହଁ ଯଦି ତନୁ ଯିବେ ତ ମୁଁ ବି ନହେଲେ ଯିବି ଆମେ ତିନିଜଣ ପଳେଇବା। ତମ ତମ ତମେ ଦି ଜଣ ଆମେ ଜଣ ବାହାରଛ ତମେ ଆସିଲେ ଆସିବା। ଦେଖ ତମେ କଣ କରୁଚ ତମେ ତମ ଯେ ସୁବିଧା।
ହଁ ଜ ମୁଁ ଦେଖୁଚି ଶୁଣୁ ମୋ ଭାଇ ତ ଆଜି ଆସିଚି ହେଲା।
ହଁ ଜଲଦି ଆସ ଯଦି ହଁ ଜ ହଁ କୁହନ୍ତୁ।
କେତେଦିନ ରହିବ ମୁଁ ଜାଣିନି ତ ଭାଇ ଯଦି ଗଲା ତ ଭଲ କଥା ନହେଲେ ତାମାନେ ଯି
ଛବିଶ ଛବିଶରେ କୋଉ ମାନେ କଉ ବାର ପଡୁଛି ଦେଖୁହାନ୍ତି।
ଆଁ ଛବିଶ ତାରିଖ ଆଜି ହେଲା କୋଡିଏ ଏକୋଇଶି ବାଇଶି ତେଇଶି ଚବିଶି ପଚିଶି ଛବିଶି ଛବିଶ ତାରିଖ ଶୁକ୍ରବାର।
ତୋ ଗଟେ କାମ କରିବା ଆମେ କଲେଜ ଗଲା ପରେ ମୁଁ ଘରେ କହିଦିଏ ମୁଁ ଆସିଲା ବେଳକୁ ସନ୍ଧ୍ୟା ହବ। ତ ତମେ ଦିଜଣଯାଙ୍କ ଘରୁ ଆ ଫେସିକି ଆସିବ ହାରି ଆମେ ହେତୋଳେ ପଳେଇବା ହେଲା।
ହଉ ଆରେ ହଉ ମୋର ସମୟ ହେଇଗଲାଣି ମୁଁ ଯାଉଚି।
ଆଜ୍ଞା ରଖନ୍ତୁ।